କଣ କରୁଚୁ କି?
ଏଇ ବସିଛି ତୁ କଣ କରୁଛୁ?
ଦେଇ ତାଙ୍କର ବଢିଆ ବାସ୍ନା, ଆଜି କଣ ଖାଇଛୁ?
ଖାଇଥିଲି ବିସ୍କୁଟ ଖାଇଥିଲି। ତୁ କଣ ଖାଇଛୁ?
ବିସ୍କୁଟ ଖାଇଥିଲି ଆଉ ମୁଢି ମିକ୍ସର ଖାଇଥିଲି ଆଉ।
ହୁଁ।
ତୁ ଏବେ କଲେଜ ରେ ଅଛୁ ନା ଘରେ ଅଛୁ?
ଘରେ ଅଛି।
ଏଠି ଯୋଉ ଦଶହରା ବିଷୟରେ କଣ ଜାଣିଛୁ ଟିକେ ମତେ କହିଲୁ?
ହଁ କହୁଛି। ଦଶହରା କଣ ନା ଭାରତ ବିଭିନ୍ନ ପର୍ବପର୍ବାଣିର ଦେଶ। ଏଠାରେ ବିଭିନ୍ନ ଧର୍ମ, ସଂସ୍କୃତି ଓ ପରମ୍ପରାର ଲୋକମାନୋନ ବାସ କରନ୍ତି। ଏବଂ ବର୍ଷ ସାରା ଅନେକ ପର୍ବ ଆନନ୍ଦ ଉତ୍ସାହର ସହିତ ପାଳନ କରନ୍ତି। ସେହି ପର୍ବ ମାନଙ୍କ ମଧ୍ୟରୁ ଦଶହରା ବା ବିଜୟା ଦଶମୀ ଏକ ପ୍ରମୁଖ ହିନ୍ଦୁ ପର୍ବ। ଏହା ଅଶୁଭ ଉପରେ ଶୁଭର ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନାୟର ବିଜୟର ପ୍ରତୀକ। ଏହି ପବିତ୍ର ପର୍ବ ଆମକୁ ଧର୍ମ ନ୍ୟାୟ ଓ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ଦଶହରାର ମହତ୍ଵ କଣ ନା ଦଶହରା ପର୍ବ ସହିତ ଦୁଇଟି ପ୍ରମୁଖ ପୌରାଣିକ କାହାଣୀ ଜଡିତ ଅଛି। ପ୍ରଥମଟି ହଉଛି ଭଗବାନ ଶ୍ରୀରାମଙ୍କ ଦ୍ଵାରା ରାକ୍ଷସ ରାଜ ରାବଣଙ୍କ ବଦ୍ଧ, ରାବଣ ମାତା ସୀତାଙ୍କୁ ଅପହରଣ କରି ଲ ଲକାକୁ ନେଇ ଯାଇଥିଲା। ତାପରେ ଶ୍ରୀରାମ ବାନର ସେନାଙ୍କ ସହାୟତାରେ ଲଙ୍କା ଉପରେ ଆକ୍ରମଣ କରିଥିଲେ। ଦୀର୍ଘ ଯୁଦ୍ଧ ପରେ ଦଶମୀ ତିଥିରେ ରାବଣଙ୍କୁ ବାଧ୍ୟ କରି ସତ୍ୟ ଓ ଧର୍ମର ବିଜୟ ସ୍ଥାପ ପନ କରିଥିଲେ ସେହି ଦିନକୁ ବିଜୟା ଦଶମୀ ଭାବରେ ପାଳନ କରାଯାଏ। ଆଉ ଦ୍ଵିତୀୟ କାହାଣୀ ଅନୁସାରେ ଦେବୀ ଦୁର୍ଗା ମହିଷାଶୁର ନାମକ ଅସୁର କୁ ବଦ୍ଧ କରିଥିଲେ। ମହିଷାଶୁରର ଅତ୍ୟାଚାରରେ ଦେବତା ମାନେ ଅତିଷ୍ଠ ହୋଇ ପଡିଥିଲେ ତେଣୁ ଦେବୀ ଦୁର୍ଗା ନଅ ଦିନ ଧରି ଯୁଦ୍ଧ କରି ଦଶମ ଦିନରେ ମହିଷାଶୁରକୁ ବଧ କରିଥିଲେ। ଏହି କାରଣରୁ ନବରାତ୍ରି ଓ ବିଜୟା ଦଶମୀର ବିଶେଷ ମହତ୍ତ୍ଵ ରହିଛି। ଦଶହରା ଆମେ କେମିତି ପାଳନ କରିଥାଉ? ନା ଦଶହରା ସମଗ୍ର ଭାରତରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଉତ୍ତର ଭାରତରେ ରାମ ଲୀଳାର ଆୟୋଜନ କରାଯାଏ। ରାମାୟଣ ର ବିଭିନ୍ନ ଘଟଣାକୁ ନାଟକ ମାଧ୍ୟମରେ ଉପସ୍ଥାପନା କରାଯାଏ। ବିଜୟା ଦଶମୀ ଦିନ, ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଥଙ୍କ ବିଶାଳ ପୂ ତଳିକା ଦାହ କରାଯାଏ ଏହା ଅସତ୍ୟ, ଅହଙ୍କାରର, ବିନାଶର ପ୍ରତୀକ। ପୂର୍ବ ଭାରତ ବିଶେଷ କରି ପଶ୍ଚିମବଙ୍ଗ ଓ ଓଡିଶାରେ ଦୁର୍ଗା ପୂଜା ମହା ଆଡ଼ମ୍ବର ପାଳନ କରାଯାଏ। ସୁନ୍ଦର ପୂଜା ମଣ୍ଡପ ଆକର୍ଷଣୀୟ ଆଲୋକସଜା ଓ ଦେବୀ ଦୁର୍ଗାଙ୍କ ଭବ ବ୍ୟ ମୂର୍ତ୍ତି ଭକ୍ତ ମାନଙ୍କୁ ଆକର୍ଷିତ କରେ ଦଶମୀ ଦିନ ଦେବୀଙ୍କ ବିସର୍ଜନ କରାଯାଏ। ଦକ୍ଷିଣ ଭାରତରେ ମଧ୍ୟ ନବରାତ୍ରି ଓ ଦଶହରା ବିଶେଷ ଭାବରେ ପାଳନ କରାଯାଏ। ଲୋକମାନେ ଘର ସଜାନ୍ତି ପୂଜା ପାଠ କରନ୍ତି ଏବଂ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି। ଓଡିଶାରେ ଆମର ଦଶହରା କେମିତି ପାଳନ କରାଯାଏ? ନା ଓଡି ରେ ଦଶହରା ଦୁର୍ଗା ପୂଜା ସହିତ ଜଡ଼ିତ। କଟକ, ଭୁବନେଶ୍ଵର, ବାଲେଶ୍ଵର, ବ୍ରହ୍ମପୁର, ଆଦି ସହରରେ ଭବ୍ୟ ଦୁର୍ଗା ପୂଜା ଆ ହୁଏ। କଟକର ରୂପା ଓ ସୁନା ମେଢ ଦେଶ ବ୍ୟାପୀ ପ୍ରସିଦ୍ଧ ପୂଜା ସମୟରେ ଲୋକମାନେ ନୂଆ ବସ୍ତ୍ର ପିନ୍ଧନ୍ତି। ମନ୍ଦିର ଯାଆନ୍ତି ଏବଂ ପରିବାର ସହିତ ଆନନ୍ଦ ଉପଭୋଗ କରନ୍ତି। ଦଶହରାର ସାମାଜିକ ମହତ୍ୱ କଣ ନା ଦଶହରା କେବଳ ଏକ ଧାର୍ମିକ ପର୍ବ ନୁହେଁ। ଏହାର ସାମାଜିକ ମହତ୍ୱ ମଧ୍ୟ ଅଛି। ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଭାଇଚାରା ଏକତା ଓ ସଦ୍ଭାବନା ବୃଦ୍ଧି କରେ। ପରିବାର ବନ୍ଧୁବାନ୍ଧବ ମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରନ୍ତି। ବଜାରରେ ବ୍ୟବସାୟ ବୃଦ୍ଧି ପାଏ। ଏବଂ କଳାକାର କାରିଗର ଓ ବ୍ୟବସାୟୀ ମାନେ ଲାଭବାନ ହୁଅନ୍ତି। ଦଶହରା ଆମେ କଣ ସବୁ ଶିକ୍ଷା ପାଇବା ନା ଦଶହରା ଆମକୁ ଅନେକ ନୈତି କ ଶିକ୍ଷା ଦେଇଥାଏ ରାବଣ ଜଣେ ମହା ପଣ୍ଡିତ ହୋଇଥିଲେ ମଧ୍ୟ ତାଙ୍କର ଅହଂକାର ଓ ଅଧର୍ମ ତାଙ୍କ ବିନାଶର କାରଣ ହୋଇଥିଲା। ଏହା ଆମକୁ ଶିଖାଏ ଯେ ଅହଂଙ୍କାର ଲୋଭ କ୍ରୋଧ ଅନ୍ୟାନ୍ୟ ଶେଷୟରେ ପରାଜିତ ହୁଏ ସତ୍ୟ ଧର୍ମ ସଚରିତ ଓ ନ୍ୟାୟ ସର୍ବଦା ବିଜୟ ହୁଏ ଏହି ପର୍ବ ଆମକୁ ନିଜ ମନରେ ଥିବା ଖରାପ ଗୁଣ ଗୁଡିକୁ ଦୂର କରି ଭଲ ଗୁଣ ଗୁଡିକୁ ଗ୍ରହଣ କରିବାକୁ ପ୍ରେରଣା ଦିଏ ଆମେ ସତ୍ୟବାଦୀ ସଚୋଡ ଓ ନୈତିକ ଜୀବନ ଯାପ ନ କରିବା ଉଚିତ ଦଶହରା ଭାରତର ଏକ ମହା ମହାନ ଓ ପବିତ୍ର ପର୍ବ ଏହା ଶୁଭର ବିଜୟ ଅଶୁଭର ପରାଜୟର ପ୍ରତୀକ ଏହି ପର୍ବ ଆମକୁ ଧର୍ମ ସତ୍ୟ ଓ ନ୍ୟାୟ ର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ ଆମ ଦଶ ଆମେ ଦଶହରା ଶିକ୍ଷାକୁୁ ନିଜ ଜୀବନର ଅନୁସରଣ କରି ଏକ ସୁନ୍ଦର ନୈତିକ ସମାଜ ସଂଗଠନ ସହଯୋଗ କରିବା ଉଚିତ
ତାପରେ ଦଶହରା ପର୍ବ ସତ ଦୁଇଟେ ପ୍ରସ୍ତାବ ପରିଣ ଖଥାନ୍ତା ଯୋଟ ତ ଅଛି ତୋତେ କହିଲି ତାପରେ କଣ ନା ଦଶହରା ଧର୍ମର ବିଜୟର ପ୍ରତୀକ ଏହା ଆମକୁ ଶିଖାଏ ଯେ ସତ୍ୟ ଓ ନ୍ୟାୟ ସର୍ବଦା ବିଜୟୀ ହୁଏ ରାବଣ ବହୁତ ବିଦ୍ୱାନ ଓ ଶକ୍ତିଶାଳୀ ଥିଲେ ମଧ୍ୟ ତାଙ୍କର ଅହଂକାର ଲୋଭ ହ ଓ ଅନ୍ୟାୟ ତାଙ୍କୁ ବିନାସ ଆଡକୁ ନେଇ ଯାଇଥିଲା ସେହିପରି ମହିଷା ଅଶୁର ଅତ୍ୟାଚାର ମଧ୍ୟ ମଧ୍ୟ ସେସରେ ଧ୍ଵଂସ ହୋଇଥିଲା ଏହି ପର୍ବ ଆମକୁ ନିଜ ଜୀବନ ରେ ଥିବା ଖରାପ ଅଭ୍ୟାସ ଅହଂଙ୍କାର ଇର୍ଷା ମି ଥ୍ୟା ଅନ୍ୟାୟକୁ ଦୂର କରିବା ପାଇଁ ପ୍ରେରଣା ଦେଇଥାଏ
ଉତ୍ତର ଭାରତରେ ରାମ ଲୀଳାର ଆୟୋଜନ କରାଯାଏ ରାମାୟଣ ର କାହାଣୀକୁ ନାଟକ ରୂପେ ପ୍ରଦର୍ଶନ କରାଯାଏ ଦଶମୀ ଦିନ ରାବଣ କୁମ୍ଭକର୍ଣ୍ଣ ଓ ମେଘନାଥଙ୍କ ବିଶାଳ ପୁତଳିକା ଦାହ କରାଯାଏ ପଶ୍ଚିମବଙ୍ଗ ରେ ଦୁର୍ଗା ପୂଜା ବହୁତ ଧୁମଧାମ ରେ ପାଳନ କରାଯାଏ ଭବ୍ୟ ପଣ୍ଡାଲ ସୁନ୍ଦର ଆଲୋକସଜା ଓ ଆକର୍ଷଣୀୟ ମୂର୍ତ୍ତି ଲକ୍ଷ ଲକ୍ଷ ଭକ୍ତ ଆକର୍ଷିତ କରେ କର୍ଣ୍ଣାଟକର ମୈସୂର ଦଶହରା ବିଶ୍ଵ ପ୍ରସିଦ୍ଧ ସେଠାରେ ରାଜପ୍ରସାଦ କୁ ହଜାର ହଜାର ଆଲୋକରେ ସଜା ଯାଏ ଏବଂ ବିଶାଳ ସୋଭା ଯାତ୍ରା ବାହାର କରାଯାଏ ଓଡିଶାର ଦଶହରା ଓ ଦୁର୍ଗା ପୂଜା ଅତ୍ୟନ୍ତ ଲୋକପ୍ରିୟ କ ଟକ ଭୁବନେଶ୍ବର ସମ୍ବଲପୁର ବାଲେଶ୍ଵର ଓ ବ୍ରହ୍ମପୁର ଆଦି ସହରରେ ଭବ୍ୟ ପୂଜା ମଣ୍ଡପ ନିର୍ମାଣ କରାଯାଏ କଟକର ଚାନ୍ଦି ମେଢ ସମଗ୍ର ଭାରତରେ ପ୍ରସିଦ୍ଧ ଲକ୍ଷ ଲକ୍ଷ ଲୋକ ଦେବୀଙ୍କ ଦର୍ଶନ ପାଇଁ ଆସନ୍ତି। ଲୋକମାନେ ନୂଆ ବସ୍ତ୍ର ପିନ୍ଧନ୍ତି ମେ ଉଠା ଖାଆନ୍ତି ଓ ପରିବାର ସହିତ ଉତ୍ସବ ପାଳନ କରନ୍ତି। ଆଉ ତୁ କଣ ଜାଣିଛୁ ଦସରା ବିଷୟରେ କହିଲୁ?
ଟ ପ୍ରମୁଖ ଲୋକପ୍ରିୟରେ କୁହାଯିବା। ବିଜୟା ଦଶମୀ ବି କହିଥାନ୍ତି। ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ଦଶମୀ ତିଥି ସେରେ ଏଇ ପର୍ବଟା ପଡିଥାଏ ଆଉକୁ ପାଳନ ବି କରିଥାନ୍ତି। ଏଇଟା ହେଲା ଭାରତର ବିଭିନ୍ନ ସ୍ଥାନରେ ବହୁତ ଆଡମ୍ବର ଉତ୍ସାହର ସହିତ ପାଳନ କରାଯାଉ ଯେମିତି କହିଲି କଟକରେ ବାଲେସ୍ଵର ସମ୍ବଲପୁରୀ ସମ୍ବଲପୁରରେ କାରେ ଆଉ ଆମ ଭୁବନରେ ବି ଭଲ କରାଯାଏ ଆଉ ସବୁ ଗାଁ ରେ ବି ଭଲସେ କରାଯାନ୍ତି ଭଲ ଭଲ ମୂର୍ତ୍ତି କରନ୍ତି। ରଙ୍ଗ ବେରଙ୍ଗ ଅ ଶାଢୀ ପିନ୍ଧେଇକି ବଢିଆ ସେ ସଜ ସଜନ୍ତି। ଆଉ ଲାଇଟ୍ ଫାଇଟ୍ ବି ସଜାନ୍ତି। ଆଉ ଏଇଟା ହେଲା ଦଶହରାର ଅସ୍ତ ଏଇଟା ଦଶରାର କଣ ପ୍ରତିକ ନା ଦଶରାର ଅସତ୍ୟ ଉପରେ ସତ୍ୟର ସତ୍ୟର ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତିଯୋଗିତା ଅଟେ। ଆଉ ପୌରାଣିକ କଥା ଅନୁସାରେ ଲଙ୍କାର ରାଜା ରାବଣ ବହୁତ ଶକ୍ତିଶାଳୀ ଥିଲେ କିନ୍ତୁ ସେ ଅସହ ଅସହକାରୀ ଏବଂ ଅନାୟକାରୀ ଥିଲେ। ସେ ମାତା ସୀତାଙ୍କୁ ଅପହରଣ ପ ଲଙ୍କାକୁ ନେଇକି ଯାଇଥିଲେ ଭଗବାନ ରାମ ତାଙ୍କ ଭାଇ ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ସହାୟତାରେ ରାବଣଙ୍କର ବିରୋଧରେ ଯୁଦ୍ଧ ବି କରିଥିଲେ। ଶେଷରେ ଶେଷରେ ଯୁଦ୍ଧ କରି ସରିଲା ପରେ ଶେଷରେ ଦଶମୀ ଦିନ ରାବଣଙ୍କୁ ବଧ କରି ବିଜୟ ଲାଭ କରିଥିଲେ। ସେହି ସ୍ମୃତିରେ ଦଶହରା ବି ପାଳନ କରିଥାନ୍ତି। ଅନ୍ୟ ଏକ କଥା ଅନୁସାରେ ତୁମେ ଯୋଟା ବି କହିଥିଲୁ ଯେ ମା ଦୁର୍ଗା ନଅ ଦିନ ଧରି ମହିଷାଶୁର ନାମକ ଅସୁର ସହ ଯୁଦ୍ଧ କରିଥିଲେ। ଏବଂ ଦଶମ ଦିନରେ ତାଙ୍କୁ ବଧ କରିଥିଲେ। ଏହି କାରଣରୁ ଦୁର୍ଗା ପୂଜା ଏବଂ ଦଶ ଦଶହରାର ବିଶେଷ ମହତ୍ଵ ରହିଛି। ଦଶହରା ପୂର୍ବରୁ ଅ ନବରାତ୍ରି ବି ପାଳନ କରିଥାନ୍ତି। ଏହି ସମୟରେ ମା ଦୁର୍ଗାଙ୍କ ପୂଜା ଭଜନ କୀର୍ତ୍ତନ ଏବଂ ବିଭିନ୍ନ ଧାର୍ମିକ କାର୍ଯ୍ୟ କାମ କରିଥାନ୍ତି ଗୀତ ବାଜିାଇଥାଏ ପୂଜା ବି ଭଲସେ କରାଯାଏ। ଭଜନ ବି କରାଯାଇଥାଏ। ଆଉ ଆଳତି ବି ଭଲସେ କରାଯାଇଥାଏ। ଭଲ ଭଲ ମୂର୍ତ୍ତି ବି କରିଥାନ୍ତି। ଆଉ ଅନେକ ସ୍ଥାନରେ ସୁନ୍ଦର ତୋରଣ ମଣ୍ଡପ ବି ସଜା ସଜା କରାଯ ସଜ ଯାଇଥାଏ ଆଉ ଦଶମୀ ଦିନ ମା ଦୁର୍ଗାଙ୍କ ମୂର୍ତ୍ତି କୁ ବିସର୍ଜନ ବି କରିଥାନ୍ତି। ଆଉ ଉତ୍ତର ଭାରତର ରାବଣ, କୁମ୍ଭକର୍ଣ ଓ ମେଘନାଦଙ୍କ ବିଶାଳ ପିିତୁଳିକା ଦାହା ବି କରାଯାଇଥାଏ। ଯାହା ଅସତ୍ୟର ବିନାଶକୁ ସୂଚାଇଥାଏ। ଏହି ପର୍ବ ସମୟରେ ଲୋକମାନେ ନୂଆ ବସ୍ତ୍ର ପିଧ ପିନ୍ଧନ୍ତି। ଆଉ ଘର ବି ସଫା କରିଥାନ୍ତି। ଏବଂ ମିଠା ବି କରିଥାନ୍ତିି। ପିଠା ବି ବହୁତ କରନ୍ତି କରିଥାନ୍ତି। ମିଠା ଯୋଉଟା ବି ମିଠା ଆଉ ପିଠା ବି କରିଥାନ୍ତି। ସେଟା ପଡୋଶୀ ଘରେ ବାଣ୍ଟି ଥାନ୍ତି। ଆଉ ନିଜ ବନ୍ଧୁ ଘରେ ବି ଦେଇଥାନ୍ତି। ସବୁ ବାଣ୍ଟିକି ଖାଇଥାନ୍ତି। ଆଉ ପରିବାର ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦ ଉତ୍ସବ ବି ପାଳନ କରିଥାନ୍ତି। କି ନିଜ ପରିବାର ସହିତ ଆଉ ଗାଁ ଲୋକଙ୍କ ସହିତ କି ବନ୍ଧୁ ମାନଙ୍କ ସହିତ ଭଲସେ ମିଶିକି ପାଳନ କରିଥାନ୍ତି। ଆଉ ବିଭିନ୍ନ ସ୍ଥାନରେ ମେଳା ବି ପଡିଥାଏ, ଯାତ୍ରା ବି ହେଇଥାଏ। ଆଉ ନାଟକ ବି କରିଥାନ୍ତି, ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ ଆଉ ପ୍ରତିଯୋଗିତା ବି କରିଥାନ୍ତି ନାଚ, ଗୀତ, ନାଟକ ଏଇରା ବି ସବୁ କରିଥାନ୍ତି। ଦଶହରା ଆମକୁ ସତ୍ୟ, ସାହସ, ନ୍ୟାୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ଏହି ପର୍ବ ଆମକୁ ଶିଖାଏ ଯେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଖରାପ ଶ କ୍ତିର ଶେଷରେ ପରାଜୟ ହେଇଥାଏ, ଏଇଟା ଗୋଟେ ବି ଶିଖେଇ ଥାଏ ଏବଂ ସତ୍ୟର ସଦା ବିଜୟ ବି ହେଇଥାଏ। ସେଥିପାଇଁ ଦଶହରା ଆମ ସମାଜ, ସଂସ୍କୃତିର ଏକ ମହାନ୍ ହଁ ପର୍ବ ହେଇଥାଏ। ଆଉ ଏହି ପର୍ବରେ ଲୋକମାନେ ସବୁ ନୂଆ ଡ୍ରେସ୍ ବି ପିନ୍ଧିଥାନ୍ତି। ମିଠା ଖାଇଥାନ୍ତି, ପିଠା ଖାଇଥାନ୍ତି ଆଉ ସବୁ ଏଇସବୁ କରିଥାନ୍ତି। ଆଉ ଏଇଟା ବି ଆଶ୍ୱନ ମାସର ଶୁକ୍ଲ ପକ୍ଷ ଦଶମୀ ତିଥିରେ ପାଳନ କରିଥାନ୍ତି। ଆଉ ଏଇଥେରେ ଉଁ ଖଣ୍ଡାୟତମାନେ ନିଜ ଖଣ୍ଡାକୁ ବି ପୂଜା କରିଥାନ୍ତି ଭଲ୍ସେ। ନିଜ ଘରେ ଅ ଭୋଜି ବି କରିଥାନ୍ତି, ପିଠାପଣା ବି କରିଥାନ୍ତି। ଆଉ କିଛି ବଢ଼େଇ ମାନେ ନିଜ ହତିଆର ପୂଜା କରିଚନ୍ତି, ମେସିନ୍ ଫେସିନ୍ ବି ପୂଜା କରିଥାନ୍ତି। ପିଠା ପଣା ବି କରିଥାନ୍ତି, ଆଉ ଗାଁରେ ବି ଗାଡି ବି ପୂଜା ହୁଏ କି ଛି କିଛି ଜାଗାରେ ଆ ଗାଁରେ ବି ଭଲ ମୂର୍ତ୍ତି ବି କରିଥାନ୍ତି, ମେଢ ବି ଭଲ-ଭଲ କରିଥାନ୍ତି ସଜେଇ ବି ଥାନ୍ତି। ଆ ତମର ତ ଅ ପାଏ ପାଇ ପାଇକ ଆଉ, ତମେ ହେଲା ସଜ କଣ ପୂଜା କର ଘରେ?
ଆମର ଖଣ୍ଡା ପୂଜା ହୁଏ, ଆଉ ତମର କଣ ପୂଜା ହୁଏ କି?
ଆମର ମେସିନ୍ ପୂଜାକରେ ଯୋଉରା ବଢ଼େଇ କାମରେ ଲାଗିଥାଏ ମେସିନ୍। ଆଉ ରନ୍ଦା ଫନ୍ଦା କା ଏଇରା ସବୁ ପୂଜା କରାଯାଏ। ଆଉ କଣ ପିଠାପଣା ହୁଏ ତମ ଘରେ?
ଆମର ଏଣ୍ଡୁରି ହୁଏ, ମଣ୍ଡାପିଠା ହୁଏ ପୋଡ ପିଠା ବି ହେଇଥାଏ, ତମର ସବୁ କଣ-କଣ ପିଠାପଣା ହୁଏ?
ଆମର ସୁଜି ପିଠା ହୁଏ, ଚକୁଳି ହୁଏ, ତରକାରୀ ହୁଏ। ଆଉ ତୁ କଟକ୍ କି କୋଉଠି ପାଖ ପାଖକୁ ବୁଲି ଯାଉ ଦଶହରା କୁ ନା ନାଇଁ?
ହଁ ମୁଁ କଟକ୍ ବୁଲି ଯାଏ।
ହଁ ଗାଁରେ ହୁଏ ଆଉ। ମୁଁ ତ କଟକ୍ କୁ କେବେ ଆସିନି ଆଉ, ଆମ ଗାଁରେ ଯେତିକି ହୁଏ ସେ ରାବଣ ପୋଡି ଯାଏ ସେ ଠିକି ଦେଖେ।
ଆଉ ଯୋଉ ଦେବୀ ଦୁର୍ଗା କାହାକୁ ବଦ୍ଧ କରିଥିଲେ କହିଲୁ?
ମହିଷାସୁର। ହଉ-ହଉ ତୁ ଯା କଣ ଆଉ, ମୁଁ ଯାଉଚି ଟିକେ କାମ ଅଛି ରହୁଚି।
ହଉ।